ରାକେଶ ଭାଇ ହଁ ନମସ୍କାର। ନମସ୍କାର ଭାଇ ଆଉ କଣ ଖବର।
ହଁ ଭାଇ ଭଲରେ ଅଛୁ ଆଉ ଆପଣଙ୍କ ଦେହ ବା କେମିତି
ହଁ ଦେହ ପା ଭଲ ଆଉ ଆଉ ତମର?
ହଁ ଭଲ। ଅଛି ଦେହ କଣ କରୁଥିଲେ ।
ନାଇଁ କିଛି ନାଇଁ କଣ ମୁଁ ଟିକେ ଦେଖିବା କହ ଭାଇ ଟିକେ ଲଗେଇବା କଣ ଭାଇ ଖବର ଟିକେ ବୁଝିବା। ଆଉ କଣ ଆଉ ଭାଇ କଣ ଖାଇଥିଲେ? ହଁ ଭାଇ କଣ ଖାଇଥିଲେ ଆଉ ସକାଳୁ।
ହଁ ସକାଳୁ ଆଜି ଆମର ରୁଟି ଆଉ ଭଜା କ୍ଷୀର ଖା ଯାଇଥିଲା ବର୍ତ୍ତମାନ ମୁଁ ଆସିଛି ଆମ ଧାନ ବିଲ ଆଡେ ଟିକେ ଧାନ ଗଛ ଦେଖିବାକୁ। ପାଇଁ ଆଉ ଧାନ ବି ଦେଖୁଛି ଧାନ ଭଲ ହେଇଛି ଟିକେ ବର୍ଷ ତାହେଲେ ଆଉ ଟିକେ ଭଲ ହବ। ଆଉ ଆଜ୍ଞା ଆପଣ କଣ ଖାଇଥିଲେ।
ହଁ ମୁଁ ଖାଇଥିଲି ପଖାଳ ଆଉ ଆଉ ଆଳୁ ଚକଡା ଆଉ। ମୁଁ ପଖାଳ ଆଲୁଚକଟା।
ଆଉ ଭଲ ଆମ ଦେହ ପ୍ରତି ପଖାଳଟି ବହୁତ
ହୁଁ। ସବୁବେଳେ ପଖାଳ ଖାଇ ଯାଉଛନ ଆଉ ଆଜି କଣ ରୋଷେଇବାସ କଣ ହଉଛି।
କୁହନ୍ତୁ।
ରୋଷେଇ ବାସ ଆଜି କଣ ହଉଛି।
ଆଜି ଆମର ଆଜି ତ ହଉଛି ଆମିଷ ବାର ତେଣୁ ଆଜି ଆମର ଭାତ ଡାଲି ମାଛ ତରକାରୀ ହବ ଆଉ ଆମେ ଖାଇବୁ।
ହୁଁ।
କଣଇ କରିଛନ୍ତି।
ରୋଷେଇ ଆମର ହେଇନି ହବ ହଉ ଭାତ ଡାଲି ଆଇଁଷ ତ ନାହିଁ। ସାଧା ଉପରେ କଣ ଗୁଡା ହବ ଆଉ।
ଆଜ୍ଞା ଆଉ ଆପଣ। ଙ୍କର ଇଏ ରଥ ଯାତ୍ରାରେ ଜଗନ୍ନାଥଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି
ଭାଇ ଟପିକ ଟିକେ ଚେଞ୍ଜ କରିବେ।
ଆଜ୍ଞା ଆଉ। ଆପଣଙ୍କର ଆଉ ବୁଲାବୁଲି କରିବା ପାଇଁ କୁଆଡ଼େ ମନ କରିଛନ୍ତି।
ହଁ ବୁଲାଲୁ କୁଆଡେ ତ ନାହିଁ ସେମିତି ପ୍ରୋଗ୍ରାମ। କୁଆଡେକୁ ବୁଲିବା ଏତ ଖ ଆସିଗଲା ଆଉ। ବୁଲାବୁଲି ନାହିଁ ପ୍ରୋଗ୍ରାମ ହେଲେ ଦେଖିବା ଆଉ ଯିବା କୁଆଡେ ଆଉ ଆଉ ତମର କୁଆଡେ।
ଆଜ୍ଞା ଆମର ବୁଲାବୁଲି କରି। ଓଡ଼ିଆରେ ଅଛି ଦେଖାଯାଉ କଣ ହଉଛି ଆଉ ଆପଣଙ୍କ। ଆମ ଘର ପାଖରେ ଗୋଟେ ନଦୀ କଣ ସବୁ ଅଛି।
ହଁ ନଈ ଅଛି ଆମ ଘର ପାଖରେ ଆଉ କାଇଁ ଆସିବି ଗାଧେଇ।
ଆଜ୍ଞା ଆମ ନଈରେ ମାଛ ମତେ ନଈ ମାଛ ବହୁତ ଭଲ ଲାଗେ। ନଈରେ ସବୁ କଣ କଣ ମାଛ ସବୁ ଥାଆନ୍ତି କହିପାରିବେ କି।
ନା ନଈବାଛି କଣ ଏଇ ସବୁ ଚୁନା ବଡ ସେଇ ଅଛି ଆଉ ଆଉ କଣ ବିଭିନ୍ନ ପ୍ରକାର ବିଭିନ୍ନ ମାଛ ଅଛି। ଆଉ କଣ ହଉ ଆଉ କୁହ ଆଉ ଘର?
ଆଜ୍ଞା ତଲଲ କେେ ମହୁୁରଣୀ ମାଛ ଖାଇଲେ ଆଖିର ପା। ଆକ୍ଷିର ଶକ୍ତି ବଢିଥାଏ ଆଉ ଆମ ଏପଟେ ସବୁ କେଉଠି ଲୋକମାନୋନେ ଆସନ୍ତି ଡଙ୍ଗା ଜାଲରେ ପକେଇକି ମାଛ ଧରନ୍ତି ଆଉ ନଈରେ ବର୍ତ୍ତମାନ ଆମ ନଈ ଦଳ ଭରିପୂର୍ଣ୍ଣ ହେଇଯାଇଛି। ତେଣୁ ନଈରେ ଗାଧୋଇବା ପାଇଁ ବହୁତ ଅସୁବିଧା ହଉଛି ଗ୍ରାମର ଲୋକମାନେ ସବୁ ଯାଇ ନଳକୂପରେ ଗାଧଉଛନ୍ତି
ଆଉ ଆଉ ଘର ଖବର କଣ ଆଉ କୁହ?
ଆଜ୍ଞା ଆମ ଆପଣଙ୍କର ତ ଆମ ଘରେ ବର୍ତ୍ତମାନ ସମସ୍ତେ ଭଲ ସୁସ୍ଥ ଅଛନ୍ତି ଏ ଠାକୁରଙ୍କ ଦୟାରୁ ସବୁ ଭଲରେ ଥାଆନ୍ତୁ ଆଉ ଆପଣ ବି ଭଲରେ ଥାଆନ୍ତୁ। ଆଉ ଆପଣଙ୍କର ଅ
ଆଉ ବାପା କଣ କରୁଛନ୍ତି
ବାପା ବର୍ତ୍ତମାନ ଆମର ବିଲ ବାଡିିକି ଯାଇ। ବିଲରେ ବ ଧ ଗଛ ଯ ନୁ ଗାଈ ଗୋରୁ ମାନେ ଆସିକି ଗା ଧାନ ବିଲରେ ଧାନ ଖାଇଯାଉଛନ୍ତି ତେଣୁ ଆମକୁ ଟିକେ ଜଗା ରଖା କରିବାକୁ ପଡୁଛି
ବାପା ଦିଏ ନା ଭଲ ନାଠ
ଆଜ୍ଞା ବାପାଙ୍କର ଦେହ ଭଲ ଅଛି ଆଉ। ଆପଣଙ୍କ ଦେହ କେମିତି ଅଛି।
ହଁ ମୋ ଦେହ ଭଲ ଆଉ ଆଉ ଆଉ ତ ମାମାଙ୍କ ଦିଅ?
ଆଜ୍ଞା ହଁ ଭଲରେ ଅଛି।
ଆମ କ ଭଲ ଅଛି।
ଆଜ୍ଞା ଆପଣଙ୍କ ଘର ପାଖରେ କିଛି ପାହାଡ ପର୍ବତ ଅଛି କି।
ନାଇଁ ଆମ ଘର ବା କିଛି ପାହାଡ ପବର୍ ତ ନାହିଁ। କାଇହିଁକି ତମ ପାହା ପାହାଡ ପର୍ବ ତ କଣ ଆସିବ ବୁଲି ଆଉ କି।
ଆମର ମୋତେ ଟିକିେ ବୁଲାବୁଲି କରିବାକୁ ବହୁତ ଭଲ ଲାଗେ ଆମ ଘର ପାଖରେ ଗୋଟଏ ଦହାନଗିରି ପାହାଡ଼ ଅଛି ଯେ ପାହାଡ଼ରେ ବହୁତ ଭଲ ସୌନ୍ଦର୍ଯ୍ୟମୟ ଦୃଶ୍ୟମାନ ଅଛି ଆଉ ଆପଣ ବି ଆମ ଘର ଆଡ଼େ ଆସିଲେ ଆମ ପାହାଡକୁ ନିଶ୍ଚିନ୍ତ ଆପଣଙ୍କୁ ବୁଲେଇବାକୁ ନବୁ। ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ। ଆଗାମୀ ସପ୍ତାହରେ ଆପଣଙ୍କୁ ଡକେଇବି ଆଜ୍ଞା ନିଶ୍ଚିନ୍ତ। ମୁଁ ବଜିବା ପାଇଁ ଚେଷ୍ଟା ଜାରି ରଖିଛି ଯୋଉ ଦିନ ଏଛା ଲାଗିବ ମୋର ଦେହ ଟିକେ ଭଲ ହେଇଗଲେ ମୁଁ ନି୍ଚ ନିଶ୍ଚିନ୍ତ ଆପଣଙ୍କ ଘର ଆଡେ ଯିବି ନିଶ୍ଚିନ୍ତ। ଭାଇ ମନ ଦୁଃଖ କର ନାହିଁ ମୁଁ ନି ନିଶ୍ଚିନ୍ତ କଥା ଦେଇଛି ନିଶ୍ଚିନ୍ତ ଯିବେ ଯିବି ପହଞ୍ଚିବି।
ତମେ ଆସିବ ଆସିବ ବୋଲି କହିଲ ଭାଇ ତ ପଳେଇଲା।
ଚିନ୍ତା ଭାଇ
ଭାଇକ ତମକୁ ଭାଇବା ତମକୁ ଅପେକ୍ଷା କରି କରି ପଳେଇଲା। ହଁ ଭାଇ ତମକୁ ଅପେକ୍ଷା କରି କରି ପଳେଇଲା।
ନାଇଁ ଭାଇର ଏବେ ପାଠ ପଢା ପଢି ଟିକେ ବହୁତ ଜୋର ଚାଲିଛି ତାର ସେ ନିଶ୍ଚିନ୍ତ ଆଗାମୀ ବର୍ଷ ନିଶ୍ଚିନ୍ତ ଆପଣଙ୍କ ଘର ଆଡ଼େ ଯିବ ତେଣୁ ମୋତେ ବି ନିମନ୍ତ୍ରଣ କରିଛି ମୁଁ ନିଶ୍ଚିନ୍ତ ଯିବି ଆପଣ ମନ ଦୁଃଖ କରନ୍ତୁ ନାହିଁ ଆପଣଙ୍କ ଘରେ ମୁ ନିଶ୍ଚିନ୍ତ ପାଦ ପକାଇବି।
ହଉ ଆଉ ଆଉ ସବୁ ଆଉ ସବୁ କଣ ବୁଲାବୁଲି କେବେ ଉପଡେ ଅଛି ପ୍ଲାନିଂ?
ଆଜ୍ଞା ମୁଁ ଆମର ବୁଲାବୁଲି କରିବା ପାଇଁ ଶନିବାର ପୁରୀ ଯିବାରେ ଅଛି ଆଜ୍ଞା ତାପରେ ଆମେ ଆମେ ଯିବୁ ଆେ
ଭାଇ ଖବର କଣ ଭାଇ?
ଚିଲିକାରେ ଆମେ ନ ନଦୀରେ ଚିଲିକା ହ୍ରଦରେ ଆମେ ଯେତେବେଳେ ଡଙ୍ଗାରେ ଗଲୁ ଆମ ସାଙ୍ଗରେ ବହୁତ ପ ପକ୍ଷୀ ହଁସରାଳି ପକ୍ଷୀ ଆମ ସାଙ୍ଗରେ ଗଲେ। ଆପଣ ଚିଲିକା ଯାଇଛନ୍ତି ଭାଇ ବର୍ତ ମାନେ ଭୁବନେଶ୍ଵରରେ ଗୋଟେ ଚାକିରୀ କରିଛନ୍ତି।
ଭାଇ ଆସିନାହାନ୍ତି ଘରକୁ ଆଉ?
ଆଜ୍ଞା ନାହିଁ ଆସିନାହାନ୍ତି ଶନିବାର ଆସିବେ।
ହୁଁ ଶନିବାର ଆସିବେ? ଓ ହୋ ଆଉ ଭାଉଜ କଣ କରୁଛନ୍ତି?
ସିଏ ବର୍ତ୍ତମାନ ରୋଷେଇରେ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।
ଓ ହ ଆଉ ଭାଉ ଆଉ ଭାଉଛ ତ ଫୋନ ଆଉ କରୁନାହାନ୍ତି ମତେ।
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ କରିବେ ମୁଁ ତାଙ୍କୁ କହିଦେବି ଯେ ତା ଆପଣଙ୍କ ପାଖକୁ ଫୋନ କରିବେ।
କାମ ଅଛି ଆଉ ହଉଛି।
ପୁଅ ବର୍ତ୍ତମାନ ପାଠ ପଢିବା ପାଇଁ ପ୍ରସ୍ତୁତ ହଉଛି ତାର ବହି ଖାତା ସବୁ ଖୋଲିଲା। ଏବେ ବର୍ତ୍ତମାନ ପାଠ ପଢିବ ବହୁତ ଦୁଷ୍ଟ ବି ହଉଛି। ତାକୁ ଟିକେ ଆମେ ଜଗି ରଖି ଆଗକୁ ବର୍ଷା ଦିନ ଏବେ ଆସିଛି ବର୍ଷା ଦିନରେ ବାହାରେ ସାପ ବହୁତ ବୁଲ ତେଣୁ ତାକୁ ସତର୍କ ରହିବାକୁ ଆମେ ସବୁବେଳେ ତା ପଛେ ପଛେ ରହୁଛୁ।
ଆଉ ଆପଣ କାଆଡେ ବର୍ଷା ଦିନରେ ସାପ କେମିତି କଣ ଉପଦ୍ରବ କରନ୍ତୁ।
ନନ କିି
ନାଇଁ ଆଜ୍ଞା ବିଦ୍ୟାଳୟ ଯିବା ପାଇଁ ସିଏ ଟିକେ ଆଜି ସିଏ ଆଜି ବିଦ୍ୟାଳୟରେ ଯାଇନାହିଁ।
ଆଉ ବିଦ୍ୟାଳୟ ଯିବା ପାଇଁ କାଲିଠାରୁାରୁ ଯିବ। କାଲି ଠାରୁ ସିଏ ବିଦ୍ୟାଳୟ ଯିବ। ଆଉ ଆପଣ ବର୍ତ୍ତମାନ ଆଜ୍ଞା ନିଶ୍ଚିନ୍ତ ଆମର ତନୁ ଦିଦି ଆସି ତାଙ୍କୁ ଟ୍ୟୁସନ୍ ତାଙ୍କୁ ପାଠ ପଢ଼ାଇବା ପାଇଁ ସାହାଯ୍ୟ କରୁଛନ୍ତି। ଆଉ ଆପଣଙ୍କର ବର୍ତ୍ତମାନ ଗାଧୁଆ ଆମର ଆମର ଭାରତୀୟ ମୁଦ୍ରା ପାଞ୍ଚଶହ ନଉଛନ୍ତି। ଆଉ ଆପଣଙ୍କର ନିଶ୍ଚିନ୍ତ ନିଶ୍ଚିନ୍ତ। ଆଉ ଦି ଦି ଘଣ୍ଟା ସିଏ ପାଠ
ଆଉ ଆ ତମେ କୋଉ ଯାଏ ପଡିଲ?
ଆମେ
ଭାଇ
ନରେ ପାଠ ଅଧ୍ୟୟନ କରୁଥିଲୁ।
ହୁଁ।
ଆଜ୍ଞା କୁହନ୍ତୁ। ଆଉ ଆପଣଙ୍କର ଗାଧୁଆ କାମ ସବୁ ସ୍ନାନ କାମ ସରିଲାଣି?
ହଁ ହଁ ଆମେ ସକାଳୁ ସାରିଲୁଣି
ଆଜ୍ଞା ମୁଁ ବର୍ତ୍ତମାନେ ଆମେ ମୁଁ ବର୍ତ୍ତମାନ ଆମ ନଳକୂପ କୁ ଯାଉଛି ନଳ କୂପରେ ନାଇଁ ମୁଁ ବର୍ତ୍ତମାନ ଆମ ନଳକୂ ଉପରେ ଯିବ ନଳକୂପରେ ପାଣି କାଢିକି ଗାଧୁଆ ପାଧୁଆ କରିବି।
ହୁଁ।
ଆଉ
ହଁ କୁଅର୍ ଯୋଉ ଇଏ
ନଈରେ ବର୍ତ୍ତମାନ ଆଜ୍ଞା ଆଜ୍ଞା। ମ ନଳକୂପରେ ଗାଧଉଚି ଆଉ ଆପଣଙ୍କ ଆ ନଈରେ ତ ଆମ ପୁ ତେଣୁ ନଈରେ ଗାଧେଇ ହଉନାହିଁ ଆଜ୍ଞା। ଆଉ ଆପଣଙ୍କ ଆଡେ ଖରା କେମିତି ହେଇଚି ଖ ଖରା ଆପଣଙ୍କ ଆଡେ କେମିତି ହେଇଚି
ରା ଖରା ହଉଚି ଖରା ହଉଚି ବର୍ଷା ବି ହଉଚି ଥରେ ଗୁଳୁଗୁଳି ବି ହଉ
ଆଜ୍ଞା ଆମ୍ ଆଜ୍ଞା ଏ ଅସହ୍ୟ ଗୁ ଗୁଳ ଗୁଳିରେ ଆମକୁ ରକ୍ଷା କରିବା ପାଇଁ ଇଏ ଏ ଇଁ ବିଦ୍ୟୁତ ବହୁତ ଚା ଚାଲି ଯାଉଚି। ତେଣୁ ଆମେ ଥଣ୍ଡା ପବନ ଯା ଖୋଲା ସ୍ଥାନରେ ଯାଇଁ ବସିଚୁ। ଆଜ୍ଞା। ଆପଣଙ୍କର ଅଁ ଆଜି ଭାଇଙ୍କ ପାଖକୁ ଉ କଥା ହେଇଥିଲେ?
ବାରିଆଡେ।
ଆଜ୍ଞା ନାହିଁ ଆମର ଗୋଟିଏ ଗ୍ରାମରେ ଗୋ ଆଜ୍ଞା ଆଜ୍ଞା ନାହିଁ ମୁଁ ବର୍ତ୍ତମାନେ ଆମ ପାଲା ମଣ୍ଡପ ଆଜ୍ଞା ଆଜ୍ଞା।
ହଁ।
ଆଜ୍ଞା ଆମର ଗୋଟେ ରଜରେ ଦୋଳି ଲାଗିଥିଲା ସେ ଦୋଳିରେ ବସି ଝୁଲୁଚି।
ଦୋଳି ଆମତ୍ ଆମେ ତ ଏ ବର୍ଷ ଦୋଳି ଖେଳି ପାଇଲୁନି ଆଉ।
କଣ ଆପଣ କାହିଁ ଖେଳିପାରିଲେ ନାହିଁ?
ଆଉ ଅଛି ସେ ରଜ ଦୋଳି ଅଛି ଏସବୁ ଗଲାଣି।
କହିଲେ ରଜଦୋଳି ଆଜିକାଲି ରଜ ଦୋ ଦୋଳି ଆଉ ଆଗ ଭଳି ପରମ୍ପରା ସବୁ ନାହିଁ ପରମ୍ପରାକୁ ଅପଧ୍ୱଂସ କରି ଖାଇସାରିଲେଣି। ତେଣୁ ଆ ଆଜ୍ଞା ନିଶ୍ଚିନ୍ତ।
ଏନ୍ତି ସବୁ ବୁଲାବୁଲି ଚାଲିଛି।
ଆଜ୍ଞା ଆପଣଙ୍କର ସମୟ ପାଖାପାଖି ଏଇ ଜୀବଣୀ ଗାଧୁଆ ପାଧୁଆ କରିବା ପାଇଁ।
ହଁ ମୋ ଗାଧୁଆ ପାଧୂଆ ହେଇଯିବଣି ମୁଁ ତ ଯିବି ଆଉ ତମକୁ କଣ କହିବି ତମେ ଆଉ ମୁ କହିବିି କି କଣ?
ଧନ୍ୟବାଦ।
ଧନ୍ୟବାଦ ଯେ ଆଉ ମୁଁ ରହୁଛି ଭାଇ ଭାଇ ରହୁଛି